ହ୍ୟାଲୋ।
ହ୍ୟାଲୋ।
ହଁ ଆଳକୁ।
ହାଲୋ।
ଆପଣ।
ହଁ କଣ କରୁଛନ୍ତି? ଶୁଭିଲା ଏବେ ଶୁଭିଲା ଆପଣଙ୍କର ବୋଧେ ଟିକେ ଫୋନ ଖରାପ ଅଛି ନା କଣ? ସୁବୁନି ଆଉ।
ହଁ ଆକଚୁଆଲି ହଁ ମାନେ ମୋର ଟିକେ ଖରାପ ରହୁଚି ତ ତ ଟିକେ ଶୁଭୁନଥିବ ଆପଣ ଠିକ ରେ ଆଉ ଏବେ ଶୁବୁଚିତ?
ହଁ ପା କଣ କରିପାରିବା ହଁ ହଁ ଶୁବୁଚି। କଣ କରୁଚନ୍ତି ଆପଣ ହଁ କଣ କରୁଚନ୍ତି ଆପଣ?
କଣ, ମୁଁ ଟିକେ ଶୋଇଥିଲି ଆଉ ଖାଇକି ଆଉ।
ଆଛା ମୁଁ ଏବେ।
ମୁ ଖାଇ ପିଇକି ଶୋଇଥିଲି।
ମୁଁ ଯିବି ଖାଇବାକୁ ଏବେ ଆପଣ ଟିକେ ଭୁଲ ଟାଇମରେ କଲ୍ କରିଛନ୍ତି।
କିଛି ନାହିଁ ଆପଣ ଦଶ ମିନିଟ କଥା ହେଇକି ପଳାନ୍ତୁ ଟିକେ କଥା ହେଇଯାଆନ୍ତୁ।
ଓ।
ଆପଣ ହଁ ଆଁ।
ରିକୁଏଷ୍ଟ କରୁଚ।
ଆଜ୍ଞା।
ଓହୋ।
ହଁ ଆଜ୍ଞା ମ୍ୟାମ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଥିଲି ପଚାରିବି କି।
ଆଜ୍ଞା ପ୍ଲିଜ ଦୟା କରିକି ପଚାରନ୍ତୁ।
ଆଜ୍ଞା ହଁ ତ ମୁଁ କହୁଥିଲି କି ଆପଣଙ୍କ ମତରେ ହୁଁ ଜଣେ ବ୍ୟବସାୟ କରିବା ଠିକ। ନା ଚାକିରିୀ କରିବା ଠିକ। କାରଣ ଆଜିକା ଦୁନିଆରେ ତ ଆପଣ ଦେଖିଥିବେ କେତେ କଣ ସବୁ ଅସୁବିଧା ହଉଛି ଚାକିରିରେ ବି ଅସୁବିଧା ହଉଛି ବ୍ୟବସାୟରେ ବି ଅସୁବିଧା ହଉଛି ତ କଣ କଣ କରିବା ଠିକ ଆପଣ କଣ ଭାବୁଛନ୍ତି ମାନେ ଆପଣଙ୍କ ମୁଣ୍ଡରେ କଣ ଚାଲିଛି ଆପଣ କଣ ଭାବୁଛନ୍ତି ଆପଣ କଣ ଣ ଭାବନ୍ତି ଆଗରୁ କଣ ଭାବୁଥିଲେ ଏବେ କଣ ଭାବୁଛନ୍ତି ଆପଣ ନିଜର କେମିତି ତି ନିଜକୁ ଗଢିଛନ୍ତି।
ମତେ କହିବାକୁ ଦେବେ।
ଆଜ୍ଞା କୁହନ୍ତୁ।
ପାସେଜ ରେ କୁଶଚିନ କିଏ ପଚାରେ।
ଆଜ୍ଞା।
ପ୍ୟାସେଜରେ କୁସ୍ଚିନ କିଏ ପଚାରେ।
ନାଇଁ ନାଇଁ ଆପଣ କାଲେ ବୁଝିପାରୁନଥିବେ ସେଥିପାଇଁ ଟିକେ
ହଁ ବ୍ୟବସାୟ କରିବା କଥା ବାକି ଏମିତି କି ତାକୁ ଭାବିଚିନ୍ତି କି ବ୍ୟବସାୟ କରିବା କଥା କି କୋଉ ବ୍ୟବସାୟ କଲେ କେତେ ବର୍ଷ ପରେ ଏମିତି ନାଇକି ଷ୍ଟାର୍ଟିଂ ରୁ ଚାଲ ପରେ ପୁଣି ଚାଲିବନି ଏମିତି କରିବା କଥା ଯୋଉଟା କି ଥ୍ରୁ ଆଉଟ ଟାଇମ ପୁରା ହିଁ ଚାଲିବ।
ଆଉ ଚାକ ମାନେ ଚାକିରି।
ଚାକିରୀ ବି କରିବା କଥା ବାକି ଓବି୍ୟସଲୀ ଏଇଡା ହିଁ କି ବିଜନେସ ରେ ଅବି୍ୟସଲୀ ବେଶୀ ପଇସା ମିଳେ ବାକି ଯାହାକୁ ଗର୍ମେଣ୍ଟ ଜବ ମିଳିଗଲା ତ ସିକ୍ୟୋର ତାର ଜବ୍ କେବେ ଯିବନି। ସେଇଟା ଗୋଟେ କଥା ପ୍ଲସ୍ ପଏଣ୍ଟ ଗୋଟେ ହି କି
ହଁ।
କି ତାର ଜବ୍ କେବେ ଯିବନି ବାକି ପ୍ରାଇଭେଟରେ କଲେ ଓଭିଏସଲି ଡର କି କେତେବେଳେ କିଛି ବି ଯିବ ଆଉ।
ଓ ହୋ ହଁ ତ ଆପଣ କଣ କରିବାକୁ ଚାହାଁନ୍ତି?
ଯାହା ମିଳିଲା।
ଆଁ।
ଯାହା ମିଳିଲା। ବ୍ୟବସାୟ କରିବା ପା ପାଇଁ ଫାଷ୍ଟ ପଇସା ବି ଦରକାର ନା। ତ ତା ପାଇଁ ତ ଟିକେ ଜବ୍ କରିବା ପାଇଁ ପଡିବ।
ହଁ ତ ଆପଣ ଫାଷ୍ଟ ମାନେ ପ୍ରଥମେ ଜବ ହିଁ କରିବେ।
ହୁଁ ପଇସା କୋଉଠୁ ଆସିବ ମ
ହଁ ଆ ସେଇଆ ବାଟେରେ ବି ତ ପଇସା ପଡେନି ନା ହଁ। ତାହେଲେ ଆପଣ ଚାକିରି କରିବେ ଫାଷ୍ଟ।
ହଁ।
ଅହୋ ଆପଣ ମୁଣ୍ଡରେ ଏଇଆ ହିଁ ଚାଲିଚି ହଁ ଚାକିରି କରିହବ। କେତେ କଣ ଆପଣ କେତେ କଣ ଦରମା ଦେଲେ ଆପଣ ଚା ଚାକିରୀ କରିବେ।
ମତେ କି ଚାକିରି ଦେବେ ଯେ ଆପଣ?
ନାଇଁ ମାନେ ଏମିତି ହି ପଚାରୁିଥିଲି। କି ଆପଣ ଯଦି ଚାକିରି କରିବେ। ଆପଣ କେତେ କଣ ସାଲେରୀ ମିଳିଲେ ଆପଣ ଚାକିରି କରିବେ।
ଯେତେ ମିଳିବ।
ଯେମିତି କି ଧର କହିବେ ଜଣେ ଦଶ ହଜାର ଦେବି। ଆପଣ କଣ ଯାଇକି ଚାକିରି କରିବେ କି?
ନା।
ହଁ ତ ସେଇଟା ଆପଣଙ୍କୁ କେତେ ଦରକାର ମାନେ କେତେ ଚାହାନ୍ତି।
ନାଇଣ୍ଟି ଷ୍ଟାର୍ଟିଂରୁ। ଶାଟିଙ୍ଗରୁ ସିକ୍ସଟି ନାଇଣ୍ଟି।
ଓଡିଆରେ ଟିକେ କହିବେ କି?
ଷାଠିଏ ହଜାର ପ୍ରତି ମାସରେ।
ଆପଣଙ୍କୁ କେବେ ମାନେ ମାନେ ସପ୍ନରେ ଦେଖନ୍ତି। ନା ମାନେ ଏମିତି ଭାବନ୍ତି।
ଭାବେ?
ଓହୋ ଭାବନ୍ତି। ଆପଣ ମାନେ କଣ ପୁରା ଭଲ ପଢନ୍ତି କି? ମାନେ ତ ପରେ ଏମିତି କିଛି ତ ଆପଣ ଏତେ ଭଲ ମାନେ ଏତେ ବଡ ଚାକିରି କେମିତି ଭାବନ୍ତି। ମାନେ ଅ ଆପଣଙ୍କ ଏକ୍ସପେକ୍ଟ ଏତେ ବଡ ଏତେ ଡିରିମ କେମିତି ଥାଏ। ଯଦି ଆପଣ କିଛି କରୁନାହାନ୍ତି ତା ପାଇଁ।
ଭାବେ ତୁ କରିବି ତା ପାଇଁ ହେଲେ ଟିକେ ଷ୍ଟାର୍ଟ କରିପାରୁନି ଆଉ।
ହେଲେ କିଛି କରିପାରୁନାହାନ୍ତି ଆପଣ?
କରିବା କରିବା।
ଆଁ।
କରିବାପା।
କରିବ।
ହୁଁ।
ଓ ହୋ।
ଆଜି ଡିନର୍ ପରେ
ଓ ହୋ।
ମୋ ସାଙ୍ଗ ଗୁଡେକୁ ମୁଣ୍ଡରେ ମାରିବି ଯଦି ସେ ନ ପଢିବ। ମତେ କୁଆଡେ କହିଛନ୍ତି କି ଆଜି ସେ ପାଠ ଷ୍ଟାର୍ଟ କରିବେ। କାଲି ସକାଳୁ ଉଠିକି ସେ ପାଠ ପଢୁଥିଲେ। ଏମିତି ସମତେ ସବୁ
ନାଇଁ ନାଇ ହଁ ସେଇଟା ସବୁ ତମର ନିଜ କ ସେ ଛାଡନ୍ତୁ ସେ କଥା। ଆଉ ମୁଁ କହୁଥିଲି କି ଆପଣ ମାନ
ଆପଣ କଣ ମୋ କଥା ଶୁଣୁନାହାନ୍ତି। ଖାଲି ମୋ କଥାକୁ କାଟି ଦଉଛନ୍ତି ମୁଁ ଯାହା କହିଲେ ବି?
ଆଜ୍ଞା।
ଏମିତି କଣ କରୁଛନ୍ତି? ହଁ, ଆଉ ଥାଉ କୁହନ୍ତୁ ଏବେ ଆପଣ?
ହଁ ତ କହୁଥିଲି କି ମାନେ -ଆପଣ କଣ ଭାବନ୍ତି କି, ଫିଲ୍ଟର ରେ ପାଣି ଫିଲଟ କରିକି ପିଇଲେ ଭଲ, ନା ଗରମ କରିକି ପିଇଲେ ଭଲ, କଣ ଭାବନ୍ତି?
ଗରମ କରିକି ପିଇଲେ ସବୁଥିରୁ ବେଷ୍ଟ। ଜାଣିଲ କି? ଡକ୍ଟର ମାନେ କୁହନ୍ତି କି ସବୁବେଳେ ଫୁଟା ପାଣି
ଆଉ ଫିଲ୍ଟର ପାଣି ଟା କଣ ଖରାପ କି?
ବଟ -ସେଥିରେ କେମିକାଲ ବି ଇଉଜ ହୁଏ, ଫିଲଟର ଗରମ ପାଣି ସବୁଠାରୁ ବେଷ୍ଟ ଥାଏ।
ଆଁ ଯେ ଆଉ ଆଜିକାଲି ତ ବହୁତ ବଡ ବଡ ଲୋକ ଙ୍କତିରେ ବହୁତ ବହୁତ ପଇସା, ସେମାନେ ତ ଫିଲଟର ପାଣି ହିଁ
ତ ସେମାନେ କଣ ଡିଜିଜ ରେ ପଡୁନାହାନ୍ତି କି?
ନାଇଁ ତ, ବହୁତ ବଡ ବଡ ଲୋକ ଯେମିତିତି ଶୁଣିଥିବେ, ବଡ ଖେଳାଳି ରୋନାଲଡ ବିରାଟ କୋହଲି, ଏମାନେ କଣ ଡିଜିଜ ରେ ପଢୁଛନ୍ତି କି?
ହୁଏତ ସେମାନେ କେତେ ଆଉ ଫିଟନେସ ଫ୍ର ସେମାନେ ତମେ ଜାଣିନ କି? ସକାଳୁ ଏମିତି ଖାଇବ, କିଛି ବି ଜଙ୍କ ଫୁଡ ଖାଉନଥିବେ, ଇଏ କରୁଥିବେ, ପୁରା କେତେ ସବୁ ମେଣ୍ଟେନ କରୁଥିବେ ଆଉ ଗୋଟେ ନର୍ମାଲ ମଣିଷ, ଦିନ ସାରା ଜଙ୍କ ଫୁଡ ଖାଏ।
ଆଛା, ଉପୁଡ ମାନେ କଣ ସେଥିରେ ଧୂଳି କାଦୁଅ ଲାଗେନି କଣ?
ନା ଯେମିତି ଆପଣ ଖାଆନ୍ତି, ସେ ସବୁକୁ ଜଙ୍କ ଫୁଡ କୁହାଯାଏ।
ନାଇଁ, ମୁଁ ତ କିଛି ସେମିତି ଖାଇନି, ଘରେ ଭାତ, ଡାଲି, ଘିଅ ଖାଇବା ବଢିଆ ଲାଗେ ନା, ବିରିୟାନୀ ମୁଁ ବେଶୀ ଖାଏନି। ବିରିୟାନ ବହୁତ କମ ଖାଏ।
ଆଛା। ଓହୋ, ନା ମୁଁ ଭାବୁଥିଲି ଆପଣ ବିରିୟାନୀ ବହୁତ ଖାଉଥିବେ ବୋଲି।
ଆଜ୍ଞା।
ମୁଁ ଭାବୁଥିଲି କୋଉଟେ ଆପଣ ବିରିୟାନୀ ବହୁତ ଖାଉଥିବ ବୋଲି, ଭାବି
ନାଇଁ ନାଇଁ, ବିରିୟାନି, ଆପଣ ବୋଧେ ଖାଉଛନ୍ତି ବହୁତ?
ହଁ ମୁଁ ତ ବହୁତ ଖାଏ।
ଆଜ୍ଞା।
ମୁଁ ବହୁତ ଖାଏ।
ଓହୋ ବହୁତ ଫ୍ୟା ମୋଟା ଲୋକ ବି ହେଇଥିବେ ଆପଣ?
ହଁ ପା
ଓହୋ ଭଲ ଯେ- ହେଲେ ଟିକେ ଦେଖ କି ଚାହିଙ୍କି ଏତେ ଖାଇବା ଭଲନ
ନା ନା ନା ବହୁତ ଭଲ। ମୁଁ ତ ଖାଇବି, ମୁଁ ତ ଏକା ସହିତ ଦିଟା ବିରିୟାନୀ ଅର୍ଡର କରେ। ଅ ଦିଟା ବିରିୟାନୀ ଅର୍ଡର କରେ, ଆଉ ଦିଟା ଏକା ସହିତ।
ଦି ଟାଙ୍କ ଏକ ସାଙ୍ଗ ମାନେ ମାନିବାକୁ ପଡିବ, ଆପଣ କେତେ ମୋଟା ମୁଁ ଭାବି ପାରୁଛି। ଯୋଉ ଆପଣ ମାନେ କଣ ଟିକେ, ନିରାମିଷ ନା ଆମିଷ?
ଟିକେ ନିରାମିଷ। ବେଶୀ ସରି, ସରି, ଟିକେ ଆମିସ୍ ତ ବେଶି ନିରାମିଷ।
ଓହୋ ଟିକେ ଆମିଷ ମାନେ କଣ ଖାଆନ୍ତି?
ଅଣ୍ଡା।
ଓ ଖାଲି ଅଣ୍ଡା?
ହଁ।
ଅଣ୍ଡା କଣ ଭଲ ଲାଗେ, ଧଳା ଟା ବୋଧେ ହ୍ୱାଇଟ ଟା ବୋଧେ।
ହଁ, କେମିତି ଜାଣିଲେ ଆପଣ? ଟେଲିପାଥି। କେମିତି ଆପଣ ମୋ କଥା ଜାଣି ଦଉଛନ୍ତି?
ହଁ, ମତେ ଲାଗିଲା ହିଁ ସେମତି ଆଉ ଆପଣଲେ ଚିକେନ୍ ଫିକେନ୍ ଟିକେ ଖାଆନ୍ତେ ଭଲ।
ନା ନା ଏତେ ତ ମୋଟା ଅଛି। ମୋଟା ତ ହଉଛି ଏମିତି ନିରାମିଷ ଆ ଖାଇକି ଆଉ ଆମିଷ ଖାଇବା କଣ ଦରକାର।
ଆରେ ନାଇଁ, ଚିକେନ ର ଲେଗ ପିସ୍ ଟାକୁ ଯେତେବେଳେ ଧରିକି ପୁରା ଏମିତି ଖାଇଦବ କାମୁଡ଼ିକି ବହୁତ ଭଲ। ଓଃ ଖରାପ ଲାଗେ କି।
ହୁଁ ଭାବି ହେଇଯାଏକି ଏଇଟା ଗୋଟେ ମ ଏଇଟା ଗୋଟେ ଜୀବ।
ଆଉ ଆପଣଙ୍କୁ, କଣ କିଛି ମାନେ କଣ ଖାଇବାକୁ ଭଲ ଲାଗେ।
ମଣ୍ଡା ପିଠା। ଚକୁଳି ପିଠା ପୋଡ଼ ପିଠା।
ସେ ତ ଆପଣ ମୋଟୁ ଟା ମାନେ
ପୁରା ପୁରା ଦି ବାଇଟ ର ଚାନ୍ସ ନାଇଁ ଗୋଟେ ବାଇଟରେ ସିଧା ଖଥମ।
ଆପଣଙ୍କଣ ବଡ ପାଟି।
ହଁ।
ସେଇଆ ଆଉ। ଓ ହୋ।
ଆଉ ଆପଣ କଣ ମୋଟା, ଆପଣ ନିରାମିଷ ନା ଆମିଷ।
ଆଁ।
ଆପଣ ନିରାମିଷ ନା ଆମିଷ।
ହଁ ମୁଁ ଅଳ୍ପ ନିରାମିଷ।
ଆଚ୍ଛା କଣ ଖାଆନ୍ତି।
ବହୁତ ମାମିସ।
ଆଚ୍ଛା। ଓଉ ଆପଣ ମୋଟା ନା ପତଳା।
ଏଟି ମର୍ଟନ ବେଶୀ ଖାଏ।
ଆପଣ ମୋଟା ନା ପୋଟଳ ପତଳା।
ହଁ ବହୁତ ଫିଟ ମାନେ ବିରାଟ କୋହଲି ଆଉ ରୋନାଲଡୋ ଯେମିତି ଫିଟ୍ ରୁହନ୍ତି ମୁଁ ବି ସେମ।
ଆଚ୍ଛା।
ହୁଁ
ଏମିତି କଥା ତ ଆପଣ ସକାଳେ କଣ୍ଟିନୁସଲି ଚାରି କିଲୋମିଟର ଧାଇଁ ଁ ଦୌଡ଼ି ପାରିବେ ତ?
ଆଜ୍ଞା ଚାରି କଣ ମୁଁ ତ ଆଉ ବର୍ଷେ ପୂର୍ବରୁ ଦଶ କିଲୋମିଟର ଦୌଡୁଥିଲି।
ଆଚ୍ଛା ସନ୍ଧ୍ୟାରେ ବି ଦୌଡ଼ି ପାରିବେ ତ?
ହଁ କହୁଛି ଦିଥର ଦିନକୁ ସକାଳେ ସନ୍ଧ୍ୟାବେଳେ ଦି ଥର ଆମେ ଦୌଡୁ। ଧର ସକାଳେ ଦୌଡିବୁ ଦଶ କିଲୋମିଟର ସନ୍ଧ୍ୟାବେଳେ ପାଞ୍ଚ କିଲୋମିଟର ଏମିତି।
ଆଜିକା ଦିନରେ ଦୌଡ଼ିି
ହଁ ହଁ ହଁ।
ଟିକେ ଦୌଡିକି କହିବେନି ତ କି ମୁଁ ଥକିଗଲି ବୋଲି।
ନାଇଁ ନାଇଁ ସେମତି ମୁଁ କେବେ କୁହଏ ନା ସେଟା ଲୋକ ଯଦି ଥିବେ ଧର ଆଜିକାଲି। କାରଣ ସେଇଭଳିଆ ଜାଗା ହେଲେ ଦୌଡି ହବ ଆଉ ଲୋକ
କି କଥା ଦେଖ ଲୋକଙ୍କ ଲୋକଙ୍କୁ ଲାଜ କର ଲୋକ କଣ କହିବେ ସେଇଟା ଭାବନା ନିଜ ପାଇଁ ବଞ୍ଚ।
ହଁ ଯେ ନିଜ ପାଇଁ। ଲୋକ ପୁଣି ଦେଖିବେ କି ନାଇଁ ତମେ କୋଉଠି ଦୌଡୁଛ କଣ ନାହିଁ ମାନେ ସେଇଟା ପୁଣି ଦେଖ
ତୁମେ ଖାଲି ନିଜର କାମ କରିଛ।
ହ ହଁ ଦେଖିବା ଆଉ ଦୌଡିବା ସକାଳୁ ଯେତେବେଳେ ଲୋକ ଦେଖୁନଥିବେ ଟିକେ ଦୌଡିବା। ହଉ ଆପଣ ଯଆନ୍ତୁ। ତୁ ଖାଇବା କହୁଥିଲେ ଖାଇବା ମୁଁ ରଖୁଛି ଆଉ।
ଓକେ ବାଏ।